ହୁଁ କୁହ? ଆଗକୁ ଆପଣ ଆରମ୍ଭ କରନ୍ତୁ।
କଣ କହିବି?
ଆଉ ତମର ସେଠି ହଁ କୁହ?
ମୁଁ କହୁଥିଲି ଯଉ ଏବେ ସବୁ ସୋସିଆଲ ମିଡ଼ିଆର ପ୍ରଭାବ ବହୁତ ବଢ଼ିଯାଉଛି ନାହିଁ?
ହଁ ଏବେ ତ ସୋସିଆଲ ମିଡିଆର ୟୁଜରେ ବି ମାନେ ବିନା ବ୍ୟ ବହାରରେ ବି ଆମେ ବି କିଛି କରିପାରୁନାହାନ୍ତି ଆଉ ତାର ମାନେ ଦୁଇଟା ଯାଙ୍କ ମାନେ ଖରାପ ବ୍ୟବହାର ବି ଅଛି ଭଲ ବ୍ୟବହାର ବି ଅଛି। ଆଉ ଖରାପ ତାର ମାନେ ତାର ଖରାପ। ପ୍ରଭାବ ବି ଅଛି ଭଲ ପ୍ରଭାବ ବି ଅଛି ସେଟା ବୋହୁତ ଉଁ ମାନେ ବୋହୁତ ବଡ ଆକାରରେ ଆମ ଉପରେ ପ୍ରଭାବ ପଡୁଚି।
ହଁ ବର୍ତ୍ତମାନ ସମୟରେ ଏଇଟା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ହେଲେ ବି ଆଁ କିଛି ଲୋକୋ ଏହାକୁ ଖରାପ ବ୍ୟବହାର କରୁଚନ୍ତି।
ହଁ ହଁ ଆମ ସମାଜରେ ତ ମାନେ ଅଧାରୁୁ ଅଧିକ ଲୋ ମାନେ ଛୁଆଠାରୁ ଆରମ୍ଭ କରି ବୁଢା ବ୍ୟକ୍ତି ପର୍ଯ୍ୟନ୍ତ ତାର ଖରାପ ବ୍ୟବହାର ଉଁ ମାନେ କରୁଚନ୍ତି। କିନ୍ତୁ ଯୋଉମାନେ ଶି କ୍ଷିତ ଯୋଉମାନେ ଜାଣିଚନ୍ତି ଖରାପ କୋଉଟା ଭଲ କୋଉଟା ସେମାନେ ତ ଭଲ ହିଁ ୟୁଜ୍ କରୁଚନ୍ତି ମାନେ ଭଲସେ ବ୍ୟବହାର କରୁଚନ୍ତି। ଯୋଉଟା ତାଙ୍କ ପାଇଁ ଭଲ ତାଙ୍କର ବି ଆଁ ଉନ୍ନତି ହେଇପାରିବ।
ସୋସିଆଲ ମିଡ଼ିଆ ବ୍ୟବହାର କରିବା ଉଚିତ୍ କିନ୍ତୁ ସୀମିତ ସମୟ ପାଇଁ। ପଢ଼ାଶୁଣା ଖବର ଜାଣିବା ପାଇଁ ବେଶୀ ବ୍ୟବହାର କରିବା ଉଚିତ୍।
ଆଉ ଏଟା ବି ତମେ ଜାଣିଥିବ ମାନେ ଆମ ଗୋଟେ କିଛି ଗୋଟେ କାହାର ଭିଡିଓ ଦେଖୁଛନ୍ତି। ତାର ଆମୁକୁ ଯୋଉ ଭଳିଆ ଭିଡିଓ ଭଲ ଲାଗେ ଧର ଆମୁକୁ ଖରାପ ଭିଡିଓ ଭଲ ଲାଗୁଚି ଆମେ ସେଇଟାକୁ ଦେଖୁଚନ୍ତି। ଆଉ ସୋସିଆଲ ମିଡିଆ ରେ ଏମିତିଆ ବି ତାର ଅଛି କି ଆମୁକୁ ଯୋଉ ଭଳିଆ ଭିଡିଓ ଭଲ ଲାଗୁଥୁବ ଯୋଉ ଭଳିଆ ଜିନିଷ ସବୁ ଦେଖିବାକୁ ଭଲ ଲାଗୁଥୁବ ସେଇ କେବଳ ସେଇଭଳିଆ ଜିନିଷ ହିଁ ଆମ ପାଖକୁ ପଠେଇଥିବେ ଦେଖିବା ପାଇଁ।
ହଁ।
ତୁମେ ଯଦି ତମେ ଧର ଇନଷ୍ଟାଗ୍ରାମ୍ ରେ ଗୋଟିଏ ରିଲସ୍ ଦେଖି ଦେଇଥିବ। ଧର ଖାଇବା ଓପୋରେ ସିଏ ବୋହୁତ ପ୍ରକାର ରେସିପି ତୁମକୁ ସେୟାର କରେ।
ନୁହେଁ କି।
ହୁଁ। ଆଉ
ସୋସିଆଲ ମିଡିଆରେ ସବୁ କଣ କଣ ଯୋଉ ଅଁ କ୍ଷତିକାରକ ପ୍ରଭାବ ଅଛି ତୁମେ ଜାଣିଛ କି?
ସୋସିଆଲ ମିଡିଆର
ହଁ।
ହଁ ଯଦି ଆମେ ସବୁବେଳେ ସୋସିଆଲ ମିଡିଆ ସହିତ ଜଡିତ ହେଇକି ରହିବା ତେବେ କଣ ଆମୁକୁ ତମେ ତ ଜାଣିଲ ଆମୁକୁ ଯୋଉ ଭଳିଆ ଭିଡିଓ ଭଲ ଲାଗେ ଯାହା ଭଲ ଲାଗେ ସେଇଭଳିଆ ଆମୁକୁ ଦେଖେଇବ। ତ ଆମେ ଥିରେ ମାନେ ଆମେ କଣ ଆମ ପଢା ପଢାରୁ ଆମ ଯୋଉ ମାନେ ନିଜସ୍ଵ କାମ ଅଛି ଆଉ ସେଗୁଡା ବା ଘର ପରିବାର କୁ ଯୋଉ ଘର ପରିବାର କୁ ଆମେ ଯୋଉ ସବୁ ସାହାଯ୍ୟ କରନ୍ତି ଯାହାବି ଆମର କାମ ହଉ ସେଥୁରୁ ଆମେ ଦୂରେଇ ଯାଆନ୍ତି କାରଣ ଆମୁକୁ ସୋସିଆଲ ମିଡିଆ ହିଁ ଦେଖିଆକୁ ଭଲ ଲାଗୁଛି।
ହଁ।
ମାନେ ଆମର ବି ସମୟ ବି ବରବାଦ ଆଉ ଅଧିକ ସମୟ ମୋବାଇଲ ୟୁଜ ବ୍ୟବହାର କରିକି ଆମେ ସୋସିଆଲ ମିଡିଆ ବ୍ୟବହାର କରିବା ଦ୍ଵାରା ଆମ ଆ ଖି ବି ଖରାପ ହବ ଆଉ ମସ୍ତିଷ୍କ ଉପରେ ଖରା ଆମ ମସ୍ତିଷ୍କ ଉପରେ ଖରାପ ପ୍ରଭାବ ମଧ୍ୟ ପଡିବ।
ଆଉ ଯୋଉ ସମୟ ବି ନଷ୍ଟ ହବ।
କଁ ହେଲା।
ଏଇ ସବୁ ମିଛ ଖବର ଗୁଡାକ ସୋସିଆଲ ମିଡିଆ ରେ ବୋହୁତ ବ୍ୟାପି ଥାଏ ନା।
ହଁ ହଁ କଣ ହଁ ହଁ ମିଛ ଖବର ତ ଆଜିକାଲି ବୋହୁତ ଏମେ ବି ତମେ ଜାଣିଚ ମାନେ ଏ ଆଉ ଏ ଆଇ ର ଖରାପ ବ୍ୟବହାର କରୁଚନ୍ତି। ଯାହା ଫଳରେ ମାନେ କଣ ମାନେ ଗୋଟେ ମିଛ ଜିନିଷକୁ ବି ସେମାନେ ସ ତ କରି ଦେଇକି ସୋସିଆଲ ମିଡିଆରେ ଭାଇରାଲ କରୁଛନ୍ତି ଯାହାଫଳରେ ଲୋ କମାନେ ତାକୁ ଦେଖିବେ। ଆ ଦେଖିବା ଦ୍ଵାରା ସେମାନଙ୍କ ମନରେ ବି ମାନେ ଅଲଗା ଧାରଣର ଭାବନା ପଳେଇଆସ ଜିବ ଯୋଉଟା ଠିକ ହେଇଥିବ। ସେମାନେ ତାକୁ ଭୁଲ କହୁଥିବେ ଯୋଉଟା ଭୁଲ ହେଇଥିବ ତାକୁ ସେମାନେ ଠିକ କହୁଥିବେ ଏଇଭଳି ଭାବେ ହିଁ
ହଁ ପା।
ସେଇଥିପାଇଁ ଯେକୌଣସି ଖବରକୁୁ ବିଶ୍ଵାସ କରିବା ପୂର୍ବରୁ ତାହାର ତାକୁ ଠିକ୍ ଭାବରେ ତାର ସତ୍ୟତାକୁ ଯାଞ୍ଚ କରିବା ଉଚିତ୍।
ହୁଁ ହୁଁ। ଆଉ ଏମିତି ବି ମାନେ ସବୁ ନୁହଁନ୍ତି ସବୁବେଳେ ସୋସିଆଲ ମିଡିଆରେ ଖରାପ ବା ଭୁଲ ସମାଚାର ଗୁରା ଆସିଛି କିଛି ବି ଅ ମାନେ କିଛି ମାନେ ଚ୍ୟାନେଲ ବି ଅଛି ଯୋଉଥିରେ ଆମକୁ ଠିକ ଖବର ଟା ମିଳିପାରିବ।
ହୁଁ।
ଆମେ କେବଳ ଏହାକୁ ଦରକାରୀ କାମ ପାଇଁ ଆଉ ଆମେ ପଢ଼ିବା ବେଳେ ବ୍ୟବହାର କରିବା ଉଚିତ୍। ସମୟର ସୀମା ରଖିବା ମାନେ ଏତିକି ସମୟ ଭିତରେ ମୁଁ ମୋବାଇଲ୍ ଦେଖିବା ଉଚିତ। ଆଉ ଆମର ଯୋଉ ବ୍ୟକ୍ତିଗତ ସୂଚନା ଅଜଣା ଲୋକଙ୍କ ସହିତ ସେୟାର କରିବା ଉଚିତ୍ ନୁହେଁ ଠିକ୍ ନୁହେଁ?
ହଁ ଏଇଟା ତ ମାନେ ପୁରା ଠିକ କଥା ଯଦି ଆମେ ଅଜଣା ବ୍ୟକ୍ତି ସହିତ ଆମର ନିଜସ୍ୱ ଡା ଟା ଗୁରା ଯଦି ଆମେ ବ୍ୟବହାର କର ମାନେ ସେୟାର କରିବା ମାନେ ତାଙ୍କୁ ଦେଇଦେବା। ତେବେ ସେମାନେ କଣ ତାର ଗଲ ମାନେ ଭୁଲ ବ୍ୟବହାର କରିବେ। ଆମକୁ ସେମାନେ କଣ ବ୍ଲାକ୍ମେଲ ମଧ୍ୟ କରିପାରନ୍ତି। ତମେ ମାନେ ଦେଖିଥିବ କିଛି ମାନେ ଲୋକ ଅଛନ୍ତି ଯୋଉମାନେ ବ୍ଲାକ୍ମେଲ କରିକି ପଇସା ମଧ୍ୟ ମାଗନ୍ତି କି ଆମୁକୁ ଏତିକି ପଇସା ଦିଅ। ତା ପରେ ଯାଇକି ଆମେ ସବୁ ଡିଲେଟ କରିବୁ ଏମିତିଆ ବି ହେଇଥାଏ। ଆଉ ଏମିତି ବି ଏଇ ତ ଦେଖିବ କିଛି ଏମିତି ଅ ଅ ଉଁ କଣ କିଛି ଗୋଟେ ଆସିଥାଏ ଯୋଉଥିରେ ଆମେ କ୍ଲିକ କଲେ କଣ ଆମ ବ୍ୟାଙ୍କ ଆ କାଉଣ୍ଟ ବି ମଧ୍ୟ ହ୍ୟାକ୍ ହେଇଯାଏ ଯାହା ଦ୍ଵାରା ଆମ ପଇସା ବି ପଳେଇଯାଏ।
ହଁ ମତେ ବି ଏବେ ଗୋଟେ ମେସେଜ ଆସିଥିଲା। କି ହ୍ଵାଟସଆପ ରେ ଗଭର୍ଣମେଣ୍ଟ ତରଫରୁ କହିଥିଲେ କି କି ଯଦି ଆପଣଙ୍କୁ ବ୍ୟାଙ୍କ୍ କେ ୱାଇ ସି ପାଇଁ କୌଣସି ନମ୍ବର ଯଉଁ ବା ଲିଙ୍କ୍ ଆସେ ତା ଉପରେ କ୍ଲିକ୍ କରିବେନି ଆଉ ଯଦି କ୍ଲିକ୍ କରିବେ ଆଉ ଓଟି ପି ବି ସେୟାର କରିବେନି କିଛି କାହାକୁ ଯଦି କରିବେ ତାହେଲେ ବ୍ୟାଙ୍କ ଆକାଉଣ୍ଟ ଖାଲି ହେଇପାରେ।
ହଁ ଏଇଟା ମୋ ପାଖକୁ ବି ବହୁତ ଥର ଆସିଛି ଯାହା ହଉ ଗଭର୍ଣମେଣ୍ଟ ତ ଆମକୁ ବହୁତ ସ ଥର ମାନେ ସାହାଯ୍ୟ କରିବା ପାଇଁ ତ ବିଭିନ୍ନ ପ୍ରକାର ପଦକ୍ଷେପ ନେଉଛି ଯଦି ଆମେ ତାକୁ ଯଦି ଠିକ୍ ଭାବରେ ନ ମାନିବା ତେବେ ଆମେ ହିଁ ଅସୁବିଧାରେ ପଡ଼ିବା।
ହଁ। ତାପରେ ବି ଯଉଁ ଧର ଜଳବାୟୁ ପରିବର୍ତ୍ତନ ହେଲା। ବର୍ଷା ହେବ କି ବଜ୍ରପାତ ହେବ ଆଗରୁ ଆମକୁ ମେସେଜ୍ ଦ୍ଵାରା ସୂଚନା ଦେଇ ଦେଉଛନ୍ତି।
ଏତିକି ବେଗରେ ପବନ ହବ ସତର୍କ ରହିବେ। ଏମିତି ସବୁ ମେସେଜ କରିକି ସତର୍କ କରେଇଦଉଛନ୍ତି।
ହଁ ଏଇ କିଛି ଦିନ ପୂର୍ବରୁ ବି ମାନେ ଏ ଝଡ଼ ପାଇଁ ବିଜୁଳି ପାଇଁ। ମାନେ ଗୋଟେ ଫୋନରେ ଗୋଟେ ନୋଫିକେସନ ଆସିଲା ମାନେ ଏମିତିଆ ଗୋଟେ ସାଉଣ୍ଡ ହଉଥିଲା ଗୋଟେ କେମତିଆ ଗୋଟେ ସାଉଣ୍ଡ ହଉନଥିଲା। ତମର ଆସିଥିଲା ନା ହଁ ହଁ ସେଇଟା ସେଇଟା ମାନେ ମୁଁ ହ ଟାତ୍ କିଣା ମାନେ ଦେଖିଦେଲି ଯେମତି ଶୁଣିଦେଲି ମୁଁ କହିଲି କଣ ହେଲା ମୋ ମୋବାଇଲ ଟା କଣ ଫାଟି ଫୁଟା ଯିବ କି। ଦେଖିଲା ବେଳକୁ ଏଟା ଗଭର୍ଣ୍ଣମେଣ୍ଟ ତରଫରୁ ଆସିଛି ଗୋଟେ
ମୁଁ ବି ସେୟା ଭାବିଥିଲି। ଯେତେବେଳେ ଜୋରେ ବର୍ଷା ହେଲା ମୁଁ ଶୋଇଥିଲି ହଠାତ୍ ମୋବାଇଲ୍ଟା ବାଜିଲାକିନି ମୁଁ ମୋବାଇଲ୍ଟା ପାଖରୁ ଧୌଡିକି ପଳେଇଲି ଆଗେ ତାପରେ ଆମ ଯୋଉ ଭାଇ ହରିକ ସବୁ ପଡିଆରେ ଖେଳୁଥିଲେ ମାନେ ସମସ୍ତେ ଦଶ ପନ୍ଦର ଜଣ ଗୋଟେ ଜା ଖେଳୁଛନ୍ତି ଗୋଟିଏ ଜାଗାରେ ଫୋନ୍ ଥୋଇ ଦେଇଛନ୍ତି।
ହୁଁ।
ସିଏ ଯେତେବେଳେ ଏକାଥରେ ସମସ୍ତଙ୍କ ଫୋନରେ ସାଇରନ ବା ସେ ପୁରା ଜୋରସେ ପଡ଼ିଆ ତାଙ୍କୁ କମ୍ପେଇ ଦେଇଛି।
ତାପରେ ଏମାନେ ସବୁଉ ହଁ ଏମାନେ ସବୁ ଯୁଆଡେ ନେଇ ସେଆଡେ ଦୌଡିଛନ୍ତି। ମୋବାଇଲ ଦେ ଦେଖିଲ ବେଳକୁ ଏଇଟା ସାଇରନ୍ ଆସିଛି। ଫେର ସବୁ ଯେମିତି ବର୍ଷା ଉଠେଇଛି ଦେଖିଲେ ସବୁ ଘରକୁ ଆସିଲେ ଧୌଡିକି।
ଓହୋ ହଁ ତାକୁ ମାନିବା ବି ଦରକାର କାରଣ ଯଦି ଆମେ ତାକୁ ଯ ନ ମାନିବା ଯଦି ବର୍ଷା ହବ ଘଡଘଡି ମାରିବ ତେବେ ଆମେ ବିପଦରେ ପଡିବ।
ହଁ ଏଇ ଯଉ ଜଳବାୟୁ ପରିବର୍ତ୍ତନର ମୁଖ୍ୟ କାରଣ ଗୁଡ଼ିକ କଣ ତୁମେ ଜାଣିଛ କି?
ହଁ କିଛି ତ ମୁଁ ଜାଣିଛି। ଗୋଟେ କାରଣ ହଉଛି ମନୁଷ୍ୟଗତ କାରଣ।
ଓହୋ।
ଆଉ ପ୍ରାକୃତିକ କାରଣ ବି ହେଇପାରେ।
ହୁଁ
ଆଉ କଣ ରହିଲା।
ଆ ମନୁଷ୍ୟ ମାନେ ହଁ ମନୁଷ୍ୟ ମାନେ ଯୋଉ ଗଛ କାଟି ଦଉଛନ୍ତି। କାରଖାନା ଯୋଉ ଯାନବାହାନର ଯେଉଁ ସବୁ ଧୂଆଁ ବାହାରୁଛି ଜୀିବାସ୍ମମ ଇନ୍ଧନ ବ୍ୟବହାର କରୁଛନ୍ତି। ଏଗୁୁରା ହିଁ ତ ସେ ଯୋଉ ଜଳବାୟୁ ପ୍ରଦୂଷଣ କରୁଛି
ହୁଁ
ତା ଫଳରେ ଅଧ ଅଧିକ ଗରମ ହଉଛି ମାନେ ନିୟମିତ ଭା ବର୍ଷା ହଉନି ବନ୍ୟା ହଉଛି ଏମିତି ସବୁ ପ୍ରାକୃତିକ ହୁଁ ମରୁଡି ଏ ଏମିତି ସବୁ ପ୍ରାକୃତିକ ବିପର୍ଯ୍ୟୟ ଦେଖିବାକୁ ମିଳୁଛି
ମାନେ ଏବେ ଏବେ ବି ଦେଖିବ ବହୁତ ସାରା ଦେଶରେ ଯେମିତି ଜାପାନ ହେଇଗଲା ଆହୁରି ବି ଏମିତି ବହୁତ ସାରା ଦେଶ ମାନେ ଅଛି ମାନେ ଦେଖି ମାନେ ସେଠି ଏତେ ମାନେ କେତେ ଆମର ତ ଦୁଇ ଦଶମିକ କେତେ ରେ କି ମାନେ କେତେ ସେକେଣ୍ଡ ଗୋଟେ ଭୂମିକମ୍ପ ହେଲେ ଆମର ଘର ଦବର ଥରି ଉଠେ ତାଙ୍କର କେତେ ବହୁତ ଅଧିକ ହେଇଥିଲା।
ତାଙ୍କ ତ ପୁରା ବିଲ୍ଡିଙ୍ଗ ଫିଲ୍ଡିଙ୍ଗ ସବୁ ଭାଙ୍ଗି ଯାଇଥିଲା।
ତାଙ୍କର ସୁନାମି ବି ଆସିଲା ଘର ଦ୍ୱାର ସବ ଭାଙ୍ଗିଗଲା ବହୁତ ଲୋକ ମାନେ ଆହତ ବି ହେଇଯାନ୍ତି ଏମିତି ସବୁ ଘଟଣା ଏବେ ହଉଛି। କେବଳ ଆମ ପାଇଁ ଆମ ମାନଙ୍କ ପାଇଁ ମଣିଷର ମୂର୍ଖ ମୂର୍ଖାଇ ପାଇଁ। ଯଦି ଆମେ ଠିକ ଭାବରେ ପ ମାନେ ଥର ଆମ ଗଛ ଲଗି ପାରୁନାହାନ୍ତି ତାହେଲେ ଗଛର ଆମର କାଟିବାର ତ ଅଧିକାର ନାହିଁ।
ଧର ଆଜି ଆମେ ଗୋଟେ ବିଲ୍ଡିଂ ତିଆରି କଲେ। ଉଁ କଣ ଘର ତିଆରି କଲେ ସେଠି ଗୋଟେ ଗଛ ଟା ଅଛି ନା ଗଛ ଗଛ ସବୁ କାଟି ଟିକେ ସଫା କରିଦବା ସେଇଠି ଆମେ ଘର କରିବା ଏମିତି କଲେ
ହଁ ଯଦି ବି ଆମେ ଗୋଟେ ଗଛ କାଟିକି ସେଠି ଘର କରୁଛନ୍ତି ତେବେ ଘର କରି ସାରିଲା ପରେ ବି ଆମେ କୋଉଠି ଗଛଟେ ମଧ୍ୟ ଲଗେଇ ଦେଇ ପାରିବା। ତା ମାନେ ତ ଗଛ କଟିଗଲା ମାନେ ଆଉ ଲଗେଇ ପାରିବାନି ଲଗେଇ ବିି ପାରିବା।
ଏଇ ଯୋଉ ସବୁ ମ ପ୍ରାକୃତିକ ବିପର୍ଯ୍ୟୟ ପାଇଁ ଯୋଉ କୃଷି ଉପରେ ମଧ୍ୟ ବହୁତ ପ୍ରଭାବ ପଡ଼ୁଚି।
ହୁଁ କୃଷି ଉପରେ ତ ବହୁତ ପ୍ରଭାବ ପଡିବ ନା?
ହଁ କାରଣ ଭାରତର ଅଧିକାଂଶ ଲୋକ ଏମିତି କୃଷି ଉପରେ ନିର୍ଭର। ଯୋଉ ଫସଲ ତାଙ୍କର ଉତ୍ପାଦନ କମି ଯାଉଛି। ତେଣୁ ସିଏ ସବୁ ବହୁତ କ୍ଷତି ସଉଛନ୍ତି। ଖାଦ୍ୟର ସୁରକ୍ଷା ଉପରେ ମଧ୍ୟ, ବହୁତ ପ୍ରଭାବ ପଡ଼ୁଛି।
ଜଳବାୟୁ ର ପରିବର୍ତ୍ତନ ହେଲେ ତ। ଚାଷ ଉପରେ ପ୍ରଭାବ ହିଁ ପଡିବ।
ନିୟମିତ ବର୍ଷା ନହେଲେ, ସେ ଚାଷିଟି କରିବ କଣ?
ହୁଁ। ଆଉ ଏବେ ତମେ ଦେଖିଥିବ, ମୋବାଇଲ କୁ ଆସେ, ମାନେ ଏ ଚାଷ କେମିତି କରାଯାଏ। ଧର ବାଇଗଣ ଚାଷ ତାକୁ କେମିତି କରାଯିବ, ବାଇଗଣ ରେ ପୋ କ ଲାଗିଲେ, କି ବାଇଗଣ ଅ ପତ୍ରରେ ପୋକ ଲାଗିଲେ, ତାକୁ କେମିତି କଣ କମା ଏମିତି ବି ସବୁ ଦେଖିବ, କଲରେ ଆସିଛି। ମାନେ ଓ କଲ କରି ମାନେ ଗମେଣ୍ଟ ତରଫରୁ କଲ୍ କରୁଛନ୍ତି। ତମେ ରିସିଭ କଲେ ସେମାନେ ଏଇଗୁଡା ସବୁ କହିବେ। ଆଉ ଧର ଯେମିତି ରହିଲା ଧର କୋଉ ଯଉମାନେ ଗାଈ ଚାଷ। ମାନେ ଗାଈ ପାଳନ କରୁଛନ୍ତି। ତାଙ୍କୁ କେମିତି ରଖାଯିବ। ତାଙ୍କର କିଛି ଗୋଟେ ରୋଗ ହେଲେ, ତାକୁ କେମିତି ଭଲ କରାଯିବ। ଏସବୁ ମଧ୍ୟ କୁହାଯାଉଛି। ମାଛ ଚାଷ ବି ସେମିତି କୁହାଯାଉଛି।
ଆମ ଏବେ ବି ସବୁ ଗାଁ ଗାଁ କୁ କ୍ୟାମ୍ପ ଆସୁଛନ୍ତି ସବୁ ବୁଝେଇବା ପାଇଁ ଏଗୁରା ଚାଷ ପାଇଁ ଗାଈ ଗୋରୁ ପାଇଁ ଏମିତି ସବୁ ଆସୁଛନ୍ତି, କ୍ୟାମ୍ପ ମାନ। ସବୁ ବୁଝଉଛନ୍ତି। ଏଇଟା ହେଲେ, ଏଇ ଔଷଧ ଟା ବ୍ୟବହାର କରିବ। ଏବେ ତ ଗମେଣ୍ଟ ତା ତରଫରୁ, ଗାଁକୁ ପଠଉଚଚି ଯଉ ହେଲଥ କ୍ୟାମ୍ପ ସବୁ। ଚେକଅପ ପାଇଁ। ଯାହାର ଯାହା ହଉ ଛି ମାଗେଣା ଔଷଧ ଚେକଅପ୍ କରିକି, ମାଗେଣା ଔଷଧ ଆଣିପାରିବ।
ହୁଁ। ହଁ। ଆମର ଏଇ କିଛି ଦିନ ପୂର୍ବରୁ ବି, ଗମେଣ୍ଟ ତରଫରୁ ଗୋଟେ ଆସିଲା। ମାନେ ଆମ ହାର୍ଟ କୁ ପରୀକ୍ଷା କରିବା ପାଇଁ।
ଓହୋ। ହଁ, ଆମର ବି ଆସିଥିଲା। ହାର୍ଟ ପରୀକ୍ଷା ପାଇଁ।
ତମେ ଯାଇଥିଲ।
ନା ମୁଁ ଯାଇନି। ଆମ ଘରେ ଯାଇଥିଲେ। ମୁଁ ଜେଜେମା ଯାଇଥିଲେ। ଆଉ ବାପା ଯାଇଥିଲେ।
ନାଇଁ ଯିବା କଥା ନା। ଦେଖ ଏଟା ଗମେଣ୍ଟ ତରଫରୁ ଯେହେତୁ ଆସିଛି। ମାନେ ଆମର ମାନେ, ପଇସା ବି ଲାଗିବନି। ପଇସା ବି ଲାଗିବନି, ଆମର ମାନେ, ଚେକଅପ୍ ବି ହେଇଯିବ।
କଣ ହେଇଛି ନାଇଁ, ଆମେ ଜାଣିପାରିବା। କିନ୍ତୁ ଆମେ ପା ଘରେ କି ନ ଥିଲୁ। ମୋ ମାମା ମୁଁ। ଆ ପଳେଇଥିଲୁ ସବୁ ବାହାରକୁ। ବାପାର ଆଉ ଜେଜେମା ର ଘରେ ଥିଲେ। ଆ ସେମାନେ ଯାଇି ଚେକଅପ୍ କରଦେଇଥିଲେ ଆଉ।
ନାଇଁ ମୁଁ ଯାଇଥିଲି। ବାପା ବୋଉ ଭାଇ ସମସ୍ତେ ଯାଇଥିଲେ।
ଭଲ କଥା।
ମାନେ ଏଟା ଅ ଗୋଟେ କଣଟେ ଥିଲା। କ୍ୟାମେରା ଟାଇପ ର ଥିଲା। ଜଣେ କ୍ୟାମେରା ଧରିକି ଛିଡାହେଇ ଥିଲା, ଆଉ ଗୋଟେ କଣଟେ ଥିଲା। ସେ ତାକୁ ଆମେ କୁଣ୍ଡେଇକି ଧୋଇଲୁ। ସେଇଥିରେ ଫ ଫଟ ଉଠିଲା। ତାପରେ ସେଠି ରଖାାଗଲା। ଆଉ ତାକୁ ଆଉ ଥର ଯା ର କିଛି, ମାନେ ଖରାପ ଥିବ। ତେବେ ତାଙ୍କୁ ପର୍ସନାଲି କୁହାଯିବ। ଆଉ ଯାହାର ଭଲ ଥିବ ତାଙ୍କୁ ଆଉ କିଛି କୁହାଯିବନି ଆଉ।
ଭଲ କଥା। ଏମିତି ବି କଲେ ଭଲ। ଆଉ ସେମାନଙ୍କ ପାଇଁ ମେଡ଼ିସିନ ବ୍ୟବସ୍ଥା ବି ଅଛି ନା।
ହଁ। ମେଡିସିନ ର ବ୍ୟବସ୍ଥା ବି ଥିବ। ଦେଖ। ଆମ ଯୋଉ, ଏମ ତମେ ଏମିତି ବି ହଉଚି ଯାହାର ଆଖି ମାନେ ସମସ୍ୟା ଥିବ। ଯୋଉ ବୃଦ୍ଧ ବ୍ୟକ୍ତି ମାନଙ୍କର ଆଖି ସମସ୍ୟା ଅଛି, ତାଙ୍କ ତାଙ୍କୁ ବି ସରକାରଙ୍କ ତରଫରୁ ନେଇକି ତାଙ୍କୁ ଅପରେସନ କରୁନାହାନ୍ତି।
ହଁ। ମାଗେଣା ଯୋଉ ଗାଁ କୁ ଗାଡି ଆସୁଛି। ହ ତମେ ଖାଲି ଯିବ ଆଁ, ସବୁ ସିଏ ବୁଝିବେ, ଫେର ଆଣିକି ବି ଛାଡିଦେବେ।
ହଁ, ଚଷମା ବି ଦେଇଥାନ୍ତି ପି